ତା ଭିତରେ ତମେ ଦି ଯୋଉ ପଟେ ବସିଲେ ତମକୁ ଲାଗିବ ତ ଶତରେ ଅଛ ଏଠି। ମାନେ ମକାଶ ମାନେ ଯାନର କି ଅଛ କି ମାନେ ଟୋଟାଲି ତମେ ଆକାଶରେ ଅଛ। କହିବ ଥ୍ରିଡିରେ ତାରା ଜହ୍ନ ସବୁ ପ୍ଲାନ୍ ଯୋଉ ଫାଷ୍ଟ ଗ୍ରହ ପ୍ରହ ସବୁ ଦେଖିବ।
ମୁଁ ଯାଇଥିଲି ଛୋ ଟ ବେଳେ ମୋର ଆଉ ଏତେ ମନେ ନାହିଁ। ଯେତିକି ଏକ୍ସପ୍ଳାନଟେ ୟୁଫିଏମ୍ ବୋହୁତ ପୁରୁ ମାନେ ଆଉ ମନେ ନାହିଁ ଏ ସ ଏକ୍ସପ୍ଳାନେଟ ଯାଇନି ସେ ଯୋଉ ପଠାଣି ସାମନ୍ତ ପା ସେଇଟି ଆମେ ଏଇ ସବୁ ନନ୍ଦନ କାନ୍ଦନ ଇଏ ଫଏ ଗଲା ବେଳକୁ ସେ ବୁଲେଇ ନିଅନ୍ତି ନା ହୁଁ।
ଅଂ ଅଂ ହଁ।
ସେଇଟା କିନ୍ତୁ ଯାଇଁ ହୁଁ।
ପ୍ୟାନେଟ ର ସେ ଯୋଉ ମୁଭି। ଥିଏଟରଟା କଣ ପିବିଆର୍ ନା କଣ?
ହୁଁ।
ଯେ ମୁ ଯାଇଥିଲି ମୁଁଭି ଦେଖିବାକୁ ହଁ ସ୍ତ୍ରୀ ଟୁ ଦେଖିବାକୁ ଯାଇଥିଲି। ହୁଁ ମୁ ତା ସ୍ତ୍ରୀ ଟୁ।
କଣ କଣ କହିବ କଣ କହି ତ କିଛି ଭୂତ ନାଁ କୁ। କ ପାଇଁ।
ହଁ ଭୂତ ଯୋଉ କା କଣ? ସର୍କଟା।
ସର୍କଟା ହଁ ହଁ ସର୍କଟା। ସିଦ୍ଧ ସିନ୍ଧାନ୍ତ ମହାପାତ୍ର। ତା ମୁଭି କେତେ ଦେଖି କହିଲ?
ସିର୍ଦ୍ଧାତ ମହାପାତ୍ର ର। ତୋ କଣ ମୋ ଝୁଲଣା ଗୋଟେ ହେଲା ଆଉ ହଉଛି ଯୋଉ ଆଉ ଗୋଟେ ମା ମୁଭି ବି ଗୋଟେ ଯୋଉ ତା ଥିରେରେ ଗୀତ ନାଇଁ ମୁଁ ବାପା ହେବି ବାପା ହେବି ସେଥିରେ ଗୋଟେ
ସନ୍ତାନ ସନ୍ତାନ।
ତ ଗୀତ ହଁ ତାର ହେରା ହଁ ଶାବତ ମା ନା ମା ଏମତି ଗୋଟେ କଣ? ହେଲା ଆଉ ହଉଛି ତାପରେ
ହେଇ ଥିବେ ଟି।
ନା ଧି ଭାଇ ଥିବେ ନା।
ହଁ ହେଇ ଥିବ। ତାପରେ ସନ୍ତାନ ଗୋଟେ ମୁଭି। ତାପରେ ସିନ୍ଦୁର ନା କଣ ଗୁଡ଼ା ସିନ୍ଦୁର ଉପରେ ନୁହେଁ।
ଆଉ ଗୋଟେ ହଉଛି ନାରୀ ବି କଣ ନାରୀ ହଁ ନାରୀ ପିନ୍ଧିବ ରକ୍ତସୁନ୍ଦର ଏମିତି ନାରୀ ନୁହେଁ ତୁ ନାରାୟଣୀ।
ହ।
ଏ ବହୁତ ମୁଭି ଅଛି ସିଦ୍ଧାନ୍ତ ଆଉ ବାବୁସାନ ର ତ ଏବେ ଗୋଟେ ରିସେଣ୍ଟ ଗଲା ବୋଉ ବୁଟୁ ଭୂତ। ଭୂତୁ ପୁଅ ଗୋଟେ ଭୂତୁ ଆଉ ଅଛି ହଁ ଥୁକୁଲ ଆଉ ଅଛି ଚକଲେଟ। ଆଉ ଗୋଟେ ଆଉ ଜ ହୁଁ। ହଁ। ଚକୋଲେଟ ଖାଇବାକୁ କାହାକୁ ନ ଭଲ ଲାଗେ।
ଜଣେ ଜଣେ ଖାଆନ୍ତିନି ଡାଏଟ୍ ପାଇଁ ଜଣେ ଜଣେ ଚକୋଲେଟ୍ ଖାଆନ୍ତିନି। କୋଲଡ୍ରିଂକ୍ସ ପିଅନ୍ତି।
ମୁଁ ସବୁ ଚକଲେଟ ଖାଏ।
ଥଣ୍ଡା ଥଣ୍ଡା ଫଣ୍ଡା ପିାର ଥଣ୍ଡା ପିିଲ ଗଳା
ମୋର ଗୋଟେ ସାଙ୍ଗ, ମୋର ଗୋଟେ ସାଙ୍ଗ ଜିମ୍ ଯାଉଛି ସେ କିଛି ଥଣ୍ଡା ପିଏ ନାହି। ହେଲେ ହଁ ସେ ପୁରା ହେଲଦି ହେଲଦି ଖାଏ ସେ ହେଲି ହେଲି ଖାଏ ନା ସେ ପ୍ରିଜି ପାଣି ପିଏ।
ମଲେ ବ୍ରିଜ୍ ପାଣି କଣ ପାଇଁ ଦିଅନ୍ତି। ମାନେ ଯୋଉମାନେ ଭୂତ ଗାଆନ୍ତି ସେଇମାନେ ବ୍ରିଜ୍ ପାଣି ଦିଅନ୍ତି। କାର ତାଙ୍କ ଗଳା ବସି ସେଇମାନେ୍ରିଜ ପାଣି ଦିଅନ୍ତି।
ହୁଁ।
ହଁ ତ ଉସୁମପଲେ ସେ ଗଳା ଠୁ ଠିଲଣି ସେ ସେମାନେ କେ ଗାଇ ପାରିବେନି ନା।
ପ୍ରୋଟିନ୍ ପାଉଡର ପିଇକି ଦି, ମାନେ ଟୋଟାଲି ବାର ତେର ଘଣ୍ଟା ଶୋଇ ପଡିବ।
ସେ କଣ ମାନେ ମୋଟା ହେବାକୁ ଯାଉ
ମୋଟା ହ ବାକୁ ମୋଟା ହ ବାକୁ।
ଓ ହୋ ତି ହୋଇ ପର୍ଯ୍ୟନ୍ତ
ସିଏ ତ ପ୍ରୋଟନ୍ ପାଉଡର ପିଏ ତାରେ ତା ଢଳେଇବା ଧଳି ମୁଁ କାଇହିଁ ଢଳ ଶୋଇ ପଡୁନ ତୁ ଡାଇକ୍ଟ ଶୋଇ ପଡ।
ଭଲ ମାନେ ଶୋଇବା ଟା ଗୋଟେ ଭଲ ଲାଗୁନାହି। ହୁ।
ସେ ମିନି ବ୍ଲଗ ବନାଏ ବ୍ଲଗର
ହ ଏଦ ତ ସେଦରେନ ସମ ଆଉ କିଛି ଦିନ ଗଲେ ସମସ୍ତେ।
ହଁ ସବୁ କଣ୍ଠି ତାରଛି।
ତପୁ ମିଶ୍ର
ସୁଭାଇ ଯାଉନି।
ତକୁ ମିଶ୍ରା ତ ମିସ୍ତ୍ରା।
ତପୁ ମିଶ୍ର।
ହୁଁ।
ତପୁ ମିଶ୍ର ବା ଡଥ୍ କରିଗଲାଣି।
ହଁ ହଁ ଏ ବି ଭଲ ଗୀତ ଗାଏନି?
ହଁ ତାର ଗୋଟେ ଗୀତ ଟା ଯୋଉ ଭଲ ନାହିଁ ଯୋଉ କିଛି ବାଟ ସେଇ ତାଳେ।
ପୁଣି ହଁ ହଁ।
ଉଡି ଯିବି ଭାବୁଥିଲି
ହୁଁ, ଆଉ ଗୋଟେ ତୁ ଧୀରେ ଧୀରେ ଚାଲ୍ ନା କିଏ? କିଛି କିଛି ଗୀତ ମନେ ନାହିଁ।
ଆଉ ଗୋଟେ କଣ, ହଁ। ଥୁକୁଲୁ ଗୋଟେ ଅଛି।
ହୁଁ। ହଁ ଗୋଟେ ସୁନ୍ଦର ପ୍ରଜାପତି ଆସିକି ମୋର ଗୋଟେ କଣ ଏମିତି ଗାଲରେ ବସିଲା କିସ୍ କରି ଗୋଟେ କଣ
ପକେେଇଛ।
ଥରେ ଦେଖି ତ ମୋର ମନ ରହିଯା । ଯା ସାଙ୍ଗରେ ବି ଥରେ ମିଶିଥାଏ ମୋର ପୁରା ମନ ଦେଇକି।
ହଉ ଆଉ
କିଏ କଣ କହିଥିଲା କି କେବେ କଣ ସବୁ । ଥରେ ଦେଖିଦେଲେ ବି ମନ ରହିଯିବ।
ଆଉ ତମେ ଏଇ ମୁଭିଟା ଦେଖିଛ୍ ନା କୋଉଟା କହିଲ ହଉଛି ସନମ ତେରି କସମ।
ହଁଅ-ଅ ତାକୁ କିଏ ନ ଦେଖିଛି କେତେ ଥର ଦେଖିଛି। ତ ପାର୍ଟ ଟୁ କାଇଁ ଆସୁ
ପାର୍ଟ ଟୁ କହୁଥିଲେ ତ ଆସିବ ବୋଲି କାଇଁ ଆସିନି କେଜାଣି ସେ ଯୋଉ ପା ହିରୋଇନଟା ଯିଏ ସିଏ-ଏ-ଏ ପାକିସ୍ତାନର।
ସ୍ତାନର ପରା।
ହୁଁ ଆଉ ଆଉ ଇଏ ମୁଭିଟା ଦେଖିଛ ନା କୋଉଟା କହିଲ ହଉଛି କଣ କହିଲ ଏଇ ଯୋଉ ଲାଷ୍ଟ ସୁଶାନ୍ତ ସିଂ ରାଜପୁତର ଲାଷ୍ଟ୍ ମୁଭିଟା।
ହଁ ସେଟା କଣ ଥିଲା?
ହଁ ଯେ ସେ ନାଁଆଟା ମୋର ମନେ ପଡୁନି ସେ ଝିଅଟାକୁ ଗୋଟେ କଣ କ୍ୟାନସର ଥିବ ତ ଦେଖିଲା ବେଳକୁ ପୁଅଟାକୁ କ୍ୟାନସର୍ ହବ ପୁଅଟା ଆଗେ ମରିଯିବ।
ହଁ ଏଇ ସନମ ତେରି କସମ ର ଯୋ ଯେମିତି ମାନେ ଇଏ ମାନେ ତାକୁ ରୋଗ ହବ ଏକେ ଯେତେହେଲେ ବି ସେ ତାକୁ ତା ପ୍ରତି ଖରାପ ଭାବୁନଥିବ କି ପୁରା ଏବେ ଗୋଟେ ଟ୍ରେଣ୍ଡିଙ୍ଗରେ ଚାଲିଚି ଗୋଟେ ଇନଷ୍ଟାରେ ‌ଦେଖିଛ ନା?
ହୁଁ। ହଉ ତୁମେ ଯାଅ ହଁ। ହଉ ତୁମେ ଯାଆ କଣ କର ମୁଁ ଯାଉଛି ଖାଇଦିଏ ମତେ ଭୋକ କଲାଣି ଭାରି ଜୋରସେ।
ହଉ ହଉ।
ହୁଁ।
ହଁ।